ଲ ଜୟ ଶ୍ରୀ ଜଗନ୍ନାଥ ଶୁଭ ସନ୍ଧ୍ୟା। ଆପଣ ଆପଣ କଣ କରୁଚନ୍ତି?
ଆମର ମାର୍କେଟରେ ଗୋଟେ ହୋଟେଲ ଅଛି ଆଜ୍ଞା। ନା ଆମର ହୋଟେଲ ବ୍ୟାପାର ଆଜ୍ଞା।
ଆଚ୍ଛା ଆପଣ ମୁଁ ଏଇ ଟିକେ ବର୍ଷାରେ ଟିକେ ଓଦା ହଉଥିଲି। ଟିକେ ଦେହ ଖରାପ କରିବାର ଥିଲା ତ।
ଆମର ଟିଫନ୍ ସେଣ୍ଟର ଅଛି।
ଆଚ୍ଛା ଆପଣଙ୍କ ଟିଫନ୍ ସେଣ୍ଟର ଅଛି। ଆପଣଙ୍କ କଣ କଣ ବିକା ବିକି କରନ୍ତି?
ଆମର ସକାଳେ ପୁରି ଉପମା ଇଡଲି। ଚଣା। ଆଳୁଦମ, ଆଳୁଦମ ସାମ୍ବାର ବରା ହଁ ଆଳୁଚପ। ସବୁ ପ୍ରକାର ଆଇଟମ୍ ଆଜ୍ଞା ଟ ଟିଫନ୍ ଆଇଟ ପ୍ଲସ ବରହମପୁର ଆ ଆରେ ତା ମେସେ ଜଳଖିଆ ପୁରି। ପମା ବରା ଗାରି ଅ ଅ ହୁଲିଆରୀ ଉପମା ବୁଝିପାରିଲନା ଦୋସା ସବ
ଆଛା ଆପଣ କଣ ଏତେ ନିଜେ
ନାଇଁ ନାଇଁ ମୋ ପାଖରେ ମୋ ମୋ ପାଖରେ ରୋଷେୟା ଦି ଜଣ ଅଛନ୍ତି ହେଲ୍ପର ଦି ଜଣ ଅଛନ୍ତି ବୁଝିପାରିଲେ? ଆମର ଗୋଟେ ବଡ଼ ଟୀଫିନ ଅଛି ଆଞା। ଘରେ ଅଛନ୍ତି ମା ବାପା ଭାଇ ଭଉଣୀ ସମସ୍ତେ ରହୁଚନ୍ତି।
ଆପଣଙ୍କ ଭଉଣୀ ବି ଅଛନ୍ତି ଆପଣଙ୍କ ଘରେ?
ହଁ ଆଜ୍ଞା ଭଉଣୀ ଅଛନ୍ତି ଭଉଣୀ ନାହାନ୍ତି ସବୁ ବାହା ହେଇ ଯାଇଚନ୍ତି
ଆଛା ମାନେ ଭଉଣୀ ବାହା ହେଇକି ତାଙ୍କର ପିଲା ଛୁଆ କଣ?
ହଁ ସେମାନଙ୍କର ଯାହାର ଲେଖା ସେ ଅଛନ୍ତି ଆଉ ସମସ୍ତେ ଭଲ ଅଛନ୍ତି କାର ଦିଟା କାର ଗୋଟେ ଏନ୍ତି ଆଉ।
ଆଉ ଆପଣ ବାହାହେଇ ନାହାନ୍ତି?
ହଉ।
କାହିଁକି?
ଅ ହେଇନି ଆଉ ଏପଟେ ଚାଲିଚି ଆମର ଦୋକାନ ବିଜନେସ ଚାଲିଚି। ଏ ବିଜନେସ ରେ ବସ୍ଥା କୁଆଡ଼େ ଯିବା ଆସି
ଆଚ୍ଛା ଆଉ ଆପଣଙ୍କ ଭାଇ? ହଁ ମୁଁ ବରହମପୁର ବହୁତ ଥର ଯାଇଚି, ବରହମ୍ପୁରେ ମୁଁ ଜନ୍ମ ହେଇଚି।
ଓ ଓ ହ ଆଚ୍ଛା।
ଆପଣ ମୁଁ ବରହମପୁରରେ ଜନ୍ମ ହେଇଚି, ଆପଣ ବରହମପୁର ସିଟି ମେଡିକାଲ ଜାଣିଚନ୍ତି?
ବରମ ହଁ ସିଟି ହସ୍ପିଟାଲ ବରହମପୁର। ମ୍ପୁର ହଁ ସେଇଠୀ ଜନ୍ମ ହେଇଚନ୍ତି ଆପଣ? ଆରେ ବା ହେଲେ ଆପଣ ବରମପୁର ରିଲେସନ ଅଛନ୍ତି।
ଆଜ୍ଞା ମାନେ ମୋ ଆଈ ଘର ଲାଠି। ମୋର ହଁ ଆଜ୍ଞା।
ଏ ଭଲ।
ଆଉ ମୋ ମାଉସୀ ମାଉସୀ ବରହମ୍ପୁର ରେ ରହୁଚନ୍ତି। ଆଉ ଏଇ ବରହମପୁର ଆମର ବାଲୁଙ୍କେଶ୍ୱର ଛକ ଜାଣିଚନ୍ତି?
ହଁ ହଁ ହଁ ହଁ ହଁ ସେ ପାଖରେ ତ ଆମର ଆଚ୍ଛା ଆଚ୍ଛା।
ହଁ ହଁ ସେଇଠି ରହୁଚନ୍ତି ସେ ଯୋଉ ଜାଣିଚନ୍ତି ପଣ୍ଡା ଚିତ୍ରାଳୟ? ହଁ ସେଇଟା ସେଇଟା ମୋ ମଉସା ଙ୍କର।
ଆଚ୍ଛା ଆଚ୍ଛା ଆଚ୍ଛା ଆରେ ଆମ ତାଙ୍କ ସେ ପଣ୍ଡା ଙ୍କ ସହ ସେ ଆମ ଚିହ୍ନା ପରିଚୟ ବା ଟିକେ।
ଆଚଛା ଆଉ ଟିକେ କହିଦେବେ ମୋ କଥା ଆଉ।
ଲେ ଆପଣ ଆସଚନ୍ତି ତାଙ୍କ ଘର ପଟେ ହାଁ ବରମପୁର ଆସନ୍ତୁ କେବେ?
ନା ହଁ ମୁଁ ଛୋଟ ବେଳେ ଯାଇଚି, ଠାକୁରଣୀ ଯାତ୍ରା ବେଳେ ତାଙ୍କ ଘରେ ଯାଇକି ରହି କିନ୍ତୁ ଏବେ ତ ଯାଇନି ଏବେ କିନ୍ତୁ ଗଲେ ଆଇ ଘର ଯିବାର ପ୍ଲାନିଂ ଅଛି ମାନେ ମାମୁ ଘର
ଆଚ୍ଛା ଆଚ୍ଛା ଆଚ୍ଛା ଆଚ୍ଛା। ଆଉ ଯାହା ହଉ ଗୋଟେ ଭଲ, ଆଉ ଆସିଲେ ମଧ୍ୟ ଆମ ହୋଟେଲକୁୁ ଆସିବେ। ଟିଫିନ୍ ଖାଇବେ ବୁଝିପାରିଲେ ନା। ବରଂପୁରର ପୁରୀ ଉପମା ଦବ ହଁ ନିଶ୍ଚୟ ନିଶ୍ଚୟ ଫ୍ରି ରେ କ ଫ୍ରିରେ ଖାଇବେନି ଆଉ, ନ ଖାଇଲେ ଜାଣିବେ କିମତି, ଜିନିଷର କ୍ୱାଲିଟି ଟାକୁ ଫ୍ରୀ ରେ ଖାଇଲେି ହିଁ ଜାଣିବେ। ଆପଣ ଆସନ୍ତୁ ନିଶ୍ଚୟ ଦେବି ହଁ ପୁରି ଖାଇବେ ଉପମା ଖାଇବେ। ଇଡଲି ବରା ଗାରି ଦୋସା, ଯାହା ଖାଇବେ ଫ୍ରି ରେ ଖାଇବେ କିଛି ଅସୁବିଧା ନାହିଁ।
ତାହେଲେ ମୁଁ ଗଲେ ଆପଣଙ୍କ ସହିତ କଂଟଟାକ୍ଟ କରିବି ତ ଆପଣ ଆସିବେ।
ନିଶ୍ଚୟ ନିଶ୍ଚୟ। ଆଉ ଆପଣଙ୍କର ବାବା ମମି ସବୁ ଆସିବେ କି? ବୁଲବାକୁ ଆସିବେ। ବୁଲଆବାକୁ ଆସିବେ ବରମ୍ପର! ଆ ଆଜି ଖାଇବା ଆମର ତ ସବୁବେଳେ ହୋଟେଲ ଧନ୍ଦା ଆମର ଖାଇବାରେ କଣ କିଛି ଠିକ ଠିକଣା ଅଛି କି?
ଆପଣ ହୋଟେଲ ଜିନିଷ ଟିକେ ଖାଇଦଉ
ହଁ ହୋଟେଲରେ ଟିକେ ଖାଇଦଉଚୂ, ଏ ପଟେ ଟିକେ ଖାଇଦଉଚୁ। ବାହାରେ ଟିକେ ଖାଇଦେଲେ ଘରେ ଆମର ସେମିତି ଯାହା ବି ହେଲେ ଚଳି ଯାଉଚି କାରଣ ଟେଲ ପାଇଁ ଟାଇମ୍ ମିଳୁନି ଆମକୁୁ ବୁଝିପାରିଲେ କି?
ଆଚ୍ଛା। ଆଉ ଆପଣଙ୍କ ମାଙ୍କ ଦେହ ଭଲ ଅଛି ଆଉ?
ଆଜ୍ଞା ଆଜ୍ଞା ହଁ ହଁ ସମସ୍ତେ ଭଲ ଅଛନ୍ତି ଫିଟ ଆଣ୍ଡ ଫାର ବୁଝିପାରୁିଲନ ନାଇ? ଆଉ ହଁ। ଆଉ ଆ ଆସ ଭୁବନେଶ୍ୱଵର ମୁଁ ଯାଇଥାଉଚି ପ୍ରାୟ ପ୍ରାୟ ପ୍ରତି ମାସରେ ଦି ମାସରେ ମୁଁ ଯାଇଥାଉଚି। ଯାଇଚି ଟିକେ କାମ ଟିକେ ଥାଉଚି ହଁ ମୋ ସାଙ୍ଗମାନେ ବି ରହୁଛନ୍ତି ମୋର ରହୁଚନ୍ତି ବହୁତ ଲୋକ ଆଉ ସେଇଥି ପାଇଁ ମୁଁ ଯାଇ ଥାଉଛି ପ୍ରାୟ ଯାଇ ହଉଛି କଥରେ। ଗଲେ ସକାଳେ ଯାଇ ସନ୍ଧ୍ୟବେଳେ ଆମ ଆଜ୍ଞା ଆରାମ ମନ୍ଦିର ହଁ।
ରାମ ମନ୍ଦିର ପାଖରେ ଆମ ଘର।
ଆଚଛା ଆଚ୍ଛା ରାମ ମନ୍ଦିରରୁ କେତ ଦୂର ହବ, ନା ରାମ ମନ୍ଦିରେ ପାଖା ପାଖି?
ରାମ ମନ୍ଦିର ପାଖାପାଖି ଏ ରାମ ମନ୍ଦିର ପଛପଟକୁ, ଏ ଯୋଉ ନାଇଁ? ଯୋଉ ନି ଥ୍ରୀ ଜାଣିଛନ୍ତି, ରାମ ମନ୍ଦିର ପଛପଟ ଆମର ଖାରବେଳ ନଗର ଅଶୋକ ନଗର, ହଁ ସେଇଠି ସେଇଠି ଆମ ଘର।
ଆଛା ଆଛା ଲକ୍ଷ୍ମୀ ସାଗର ଝାରପଡା କହୁଛନ୍ତି କି?
ଛପଟକୁ ଅଛି ଗୋଟେ କଲନୀଟିଏ ତ ସେଇଟା ଅଶୋକ ନଗର ଆମର ଖାରବେଡ଼ ନଗରରେ ଯାଉଛି, ୟୁନିଟ ଥ୍ରୀ ଟା ତ ସେଇଠି ଆମେ ରହୁଛୁ।
ଆଚ୍ଛା ଆଚ୍ଛା। ଆପଣଙ୍କର ବାପା କଣ କରୁଛନ୍ତି?
ମୋ ବାପା ଅଛନ୍ତି ପ୍ରାଇଭେଟ ସେକ୍ଟରରେ
ଗୋଟେ ଆଚ୍ଛା ଆଚ୍ଛା କଣ ଯକୁ ପଡୁଛନ୍ତି ନା?
ନା ଜବ କରୁନାହାନ୍ତି ପ୍ରାଇଭେଟ ସେକ୍ଟରରେ ଅଛନ୍ତି ମାନେ ଟିକେ ବୁଝାବୁଝି କରୁଛନ୍ତି ଆଉ।
ଆଉ ଆପଣଙ୍କ ସ୍ୋସ ତ ବାପା ଆ ଜଣେ ମା ମା ବି କଣ କରୁଛନ୍ତି?
ପାଇଁ ମା ଏମିତି ଆମର ଏସ୍ ସେ ଯେ ଗ୍ରୁପରେ ଯାହା ଟିକେ ଲୋନ୍ ଫୋନ୍ ଆଣିଲେ ଟିକେ ବାପାଙ୍କ ଦ୍ଵାରା ମା ଟିକେ ଯାହା ଇନକମ କରନ୍ତି ଆଉ।
ଆଚ୍ଛା ଆଚ୍ଛା ଆଛା ଆଛା।
ଆଜ୍ଞା।
ତାହେଲେ ଆପଣ ପଢାପଢି କରୁଛନ୍ତି ଭବେ?
ଆଜ୍ଞା ମୁଁ ପଢାପଢି କରୁଛି, ପ୍ଲସ୍ ଟିକେ ମାନେ ପଢଉଛି
ଆ ଆ କରୁଛନ୍ତି ନାଇଁ?
ତ ମାନେ କମ୍ପୁଟର ପିଲା ଟିକେ ପଢଉଛି।
କମ୍ପଟି ପିଲାଙ୍କୁ ନା ଖାଲି କମ୍ପ୍ୟୁଟର ପିଲା? ଆଛା ଆଚ୍ଛା ଆଛା କମ୍ପୁଟର କଣ ଲେବେଲ ଓ ଲେବେଲ, ଏ ଲେବେଲ?
ନା ନା ପିଜି ସି କରୁଛି ମାନେ ମୋର ବି ସରିନି ତ ଆମ ସାର୍ ଟିକିେ କହିଲେ, କି ତୁମେ ଟିକିେ ଭଲ ପଢ଼ାଉଛ ଭଲ ବୁଝି ଯାଉଛ କଥାଟାକୁ ତମେ ଟିକେ ସେଇଟା ବୁଝାଅ, ତ ମୁଁ ପଢଉଛି ଆଉ। ମତେ ଦଫା ଆସ ଡାକିଲେ ଆସ ପଢିବ? ପଢିବ ମୁଁ କହିଲି ସାର୍ ମୁଁ ଯାଇପାରିବିନିି ଟିକେ ମୋର ପଢା ଟିକେ ରଯାଉଛି ମୋ ସେ ଟିକେ ରହୁଛି କହପ ନାଇ ତାପରେ ଏବେ ଟିକେ ଯାଉଛୁ ଆଉ।
ଆ ହଉ ଯାହା ଗୋଟେ ଏକ୍ସପିରିଏସ ରହିବନା, ଆପଣର ପଢ଼େଇବାରେ ହଁ ଖାଲି ପଢ଼ିଲେ ତ ହବନି ପଢ଼େଇବାର ବି ଏକ୍ସପିରିଏନ୍ସ ରହିବା ଦରକାର ବୁଝିପାରିଲେ ନିଶୟ ନିଶ୍ଚୟ ନିଶ୍ଚୟ।
ପଢ଼ିବା ସହିତ ପଢ଼େଇଲେ ଟିକେ ପାଠ ଟା ବି ବର୍ଷା ବସି କୁହନ୍ତୁନି। ପଚାରନ୍ତୁନି ସକାଳୁଠୁ ମାନେ ବର୍ଷା ଆମର ଚାଲିଛି ଯେ ତୁଆ କୁ ତୁଆ ବର୍ଷା ବର୍ଷା କମ ହବାର ନା ନାଇଁ?
ଆଚ୍ଛା ପୁରା ପ୍ରବଳ ବର୍ଷା ତାହେଲେ ନାଇଁ?
ହଁ ବର୍ଷାରେ ଓଧା ହେଇକି ହିଁ ମୁଁ ମୁଁ ଫ୍ରି ହେଇଗଲି ମାନେ ଥଣ୍ଡା ମୋତେ ଜୋରରେ ହେଇଗଲାଣି
ଆଚ୍ଛା ଆଛା ହଁ ଏପଟେ ବି ଟିକେ ପ୍ରବଳ ବର୍ଷା ଅଛି। ଏପଟ ବି ଟିକେ କ୍ଲାଇମେଟ ଟିକେ ଚେଞ୍ଜ କରିବା ସେ କଣ କରିବା ଆଜ୍ଞା ଆଜ୍ଞା।
ହଁ ଆମର କିନ୍ତୁ ଏପଟେ ମୋ ବାହାରେ ଛିଡ଼ା ହେଇଛି ଲୋକ ଯାକ ସବୁ ଯାଉଛନ୍ତି, ପୁରା ଓଦା ହେଇକି ମାନେ ବ ର୍ଷା କେତେ ଜୋର ହଉ ହଁ ଏବେ ବାଡ଼େ ଯୋ ବ ହଁ ବା ମୁଁ ବା ଠିଆ ହେଇଚି ବାହାରେ।
ଆ
ମାନେ ମୋ ପାଦ ଆଜି ପୁରା ରଙ୍ଗ ପୁରା ଫିଟିଗଲା ମାନେ ଏମିତି ମିତି ପୁରା ଓଦା ହେଇଛି ମୁଁ
ଛନ୍ତି ବୋଧେ?
ଆଜ୍ଞା ମୁଁ କଲେଜ ଯାଉଛି, ସବୁବେଳେ ଯାଇନି ମାନେ ଏବେ ପରୀକ୍ଷା ଚାଲିଛି ବୋଲିି ଟିକେ ଯାଉଛି
ଆଚ୍ଛା ଆଚ୍ଛା ମୁଁ ଗୋଟେ କୋଶ୍ଚେନ୍! ମୁଁ ଗୋଟେ କୋଶ ପଚାରି ଆପଣଙ୍କର ବେଷ୍ଟ ଫ୍ରେଣ୍ଡ କିଏ ଗୋଟେ ଅଛନ୍ତି ତ? ଆଛା ବେଷ୍ଟ ଫ୍ରେଣ୍ଡ ଆପଣର ସବୁଠୁ ଯେ ବେଷ୍ଟ ଫ୍ରେଣ୍ଡ ଅଛି ତାର ଡିମେରିଟ ଟା କଣ କହିପାରିବେ?
ଡିମେରିଟ ସେ ଟିକେ କଥାରେ ରାଗିଯାଏ
ଆଚ୍ଛା ଆଚ୍ଛା।
ହଁ। ହଁ ହଁ ନଖ ଟିକେ କରିବା କିନ୍ତୁ ଯଦି ପାଠ ପଢ଼ି ପଢ଼ିଛି କିଛି ପଚାରିବୁ ସେ ମନାକରେ ପଢ଼ିନି ବୋଲି କିନ୍ତୁ ପଢ଼ି ଦିଏ ଥାଏ ଏଟ ଏଇଟା ଟିକେ ହଁ ଏଟା ଟିକେ ହଁ ମାନେ ଏ ରାଗ ଟିକେ ଲାଗେ ଯଦି ପଢ଼ିନୁ ତୁ ସେ କଥା
ମାନେ ମେ ମାନେ ମାନେ ଆପଣଙ୍କ କହିବାର କଥା କଣ ହଉଚି କଣଉଥିଲେ ନା ସେ ଚାଲକ୍ ଆଉ ଚାଲବାଜ୍? ଚି ନାଇଁ ଆଚ୍ଛା ଦିଟା ଯାକ ନାଇଁ କି!
ହଁ ଯଦି କିଛି ବି କଥା କହିଦବ ନାକ ଉପରେ ରାଗ ଟିକେ ଆସିଯିବ।
ଆଚ୍ଛା ଆଚ୍ଛା ଆଛା ଆଚ୍ଛା ତାର ଯେନ୍ତା ତାର ବି ଯି ରାଗ ଆସୁଛି ଆପଣଙ୍କର ମଧ୍ୟ୍ୟ ଯଦି କିଛି ତାର ଭୁଲଟେ ଦେଖିଲେ ତାହେଲେ ଆପଣ ବି ରା
ହଁ ମୋତେ ବହୁତ ରାଗ ଲାଗେ ମୁଁ ରାଗିଲେ ମୁଁ କହିଦିଏ।
ଦି ସାଙ୍ଗ ଭିତରେ ଝଗଡ଼ା କେବେ ହେଇଚି କେତେଥର ହେଇଥିବ? ଆପଣ କେତେ ଦିନ ସାଙ୍ଗ ହଉଛନ୍ତି, କେତେ ଦିନ ହେଲା ସା ସାଙ୍ଗ ହଉଛନ୍ତି ଆଉ କେତେ ଥର ଝଗଡ଼ା ହେଇଥିବ?
ଏମିତି ଝଗଡ଼ା ନାଇଁ ଯଦି କିଛି ପାଠ ପାଠ ପଠେଇବନି ମୁଁ ଟିକେ ରାଗିକି କହିଦେବି ସେ ମୋ କଥାକୁ ଏ ତେ ଧରେନି କଣ ତ ରାଗିଗଲା ଆଉ କଣ କହିବ ଏମିତି ଏତେ ଜୋର କେବେ ଝ ହଁ ଏତେ ଜୋରେ ଝଗଡ଼ା ହେଇନି। କିନ୍ତୁ ହଁ ମୁଁ କିନ୍ତୁ ରାଗିଯାଏ ହଁ। ନା ଦି ଜାଣ ନାଇଁ ତାପ ହିଁ ତାପରେ ହିଁ ଆମର ନର୍ମାଲି କଥାବାର୍ତ୍ତା ଚାଲଲେ କାରଣ କଣ ରାଗଟା କଣ ଏବେ ଅଛି ଆଉ ଟିକେ ପରେ ନଥିବ କିନ୍ତୁ ସମ୍ପର୍କ ଟା ଦରକାର ନା ସମ୍ପ ଟେ ଟିକେ ସବୁଦିନ ରହିବ।
ଆପଣ ଯାହା କରୁଛନ୍ତି କରନ୍ତୁ ପାଠ ବାଟେ ପାଠ ସାଙ୍ଗ ବାଟେ ସାଙ୍ଗ ତାହେଲେ ଆପଣଙ୍କ କଟ ହେଇ ନାଇଁ ପାଠ ଆଜି ନେଲେ ାଲି ପଡା କିନ୍ତୁ ସାଙ୍ଗ ଗୋଟେ ପଳେଇଲେ ସାଙ୍ଗେ ମିଳିବାଟା ବହୁତ ମୁସ୍କିଲ ଆ ଏ
କଳି ଯୁଗରେ ଆମର ଟିକେ ସାଙ୍ଗ ଦରକାର ନା ଯେତେ ଦିନ ଯେତେ ଦିନ ବଞ୍ଚିଛ ସ ସାଙ୍ଗସଥିଙ୍କଙ୍ଗ ଟିକେ ବଞ୍ଚିବୁ ନା ଲାଇ ଟା ଟେଜ କରିବୁ ନାଁ?
ନିଶ୍ଚୟ ନିଶ୍ଚୟଶ୍ଚୟ ଏଇଟା ତ ହଉଛିଡ ଜିନଷ ମଣିଷ ମଣିଷ ଯୋଉଟା ଦୁନିଆରେ ଶିଖି ପାରୁନ ସେଇଟା ସାଙ୍ଗ ପାଖ ଶିଖି ପାରୁଛୁଝିପାରୁନି ଆଛ ଆଉ ଯୋଉ ସାଙ୍ଗସାଥି ଆମ ଧରିବାନି ତାଲେ ଚଳଆ କେମିତ? ନ ହ ହ ବହୁତ ଭଲ। ଭଲ ଲ ଆଉ ସାଙ୍ଗମାନାନଙ୍କ ସହିତ କ ଟରିଷ୍ଟ ପ୍ସ ବୁଲାବୁଲି କରିବା?
ମାନେ ଆମର ଏବେ ହଷ୍ଟେଲ ଛୁଆ ଆ ଆମ ଲୋକାଲ ଛୁଆଙ୍କ ଟିକେ ପ୍ଲାନିଂ ଥିଲେ କି ପୁରୀ ଯାଇଥାନ୍ତୁ ତ ଏବେ ରଥଯାତ୍ରା ଟାଇମ୍ଟା ନା ଟିକେ ମାନେ ଠାକୁରଙ୍କ ଦର୍ଶନ ଟିକେ ଭଲସେ ହଉନି ତ ସେଥିାଇଁ ଯିବୁ ବେକାରଟରେ କାହିଁକି! ରଥଯାତ୍ର ଟାଇମ ଟିକେ ପ୍ଲାନିଂ ଅ ଅଥୟତ ଟାଇମ୍କୁୁ ଦେଖାଯାଉ କଣ ହଉଛି ନା ଅଥକ୍ଷୟତ ନ ପିଲଲେ ପଛେ ଟିକେ ଟାଇମ ଲାଗିକି ଯିବାର ଅଛି ଆଉ।
ଆଚ୍ଛା ଆଚ୍ଛା।
ହଁ।
ରଥଯାତ୍ରା କୁ ରଥଯାତ୍ରା ଯିବା ପାଇଁ ପ୍ଲାନିଂ କରିଛନ୍ତି। ଠିକ ଅ ଠିକ ଅଛି ଯାଆନ୍ତୁ ଜଗନ୍ନାଥ ଆପଣଙ୍କର ବହୁତ ମଙ୍ଗଳ କରନ୍ତୁ। ବୁଝିପାରିଲ ନା ଆପଣ ପ୍ଲସ୍ ଥ୍ରୀରେ ପାସ୍ ଆଉଟ୍ ହୁଅନ୍ତୁ ଭଲ ମାର୍କ ରଖି ପାସ୍ ହୁଅନ୍ତୁ।
ଆଜ୍ଞା ଆପଣ ଏତେ ଭାବୁଛନ୍ତି ମୋ ପାଇଁ ଆପଣଙ୍କୁ ବି ଧ ନ୍ୟବାଦ ହଉ ମୁଁ ରଖୁଛି ଆଉ ହଉ ଜୟ ଜଗନ୍ନାଥ।
କାଟି ଦିଅ କାଟି ଦିଅ।